ହଁ କୁହ କଣ କରୁଥିଲ?
ଆସିଥିଲୁ ଇଆଡେ ଆମର ପାହାଡ ଆଡକୁ ଆସିଥିଲୁ।
କଣ କରୁଛ କି?
କିଛି ନାହିଁ ସେମିତି ବୁଲି ଆସିଥିଲୁ ଆଉ ପାଗ ଦେଇଥିଲା ଯେ।
ହୁଁ ଖରା ହେଉନି କି?
ନା ସେମିତି ଖରା ହଉଛି ଆଉ ଗୋଟେ ଦିଟାରୁ ଆରମ୍ଭ ହେଇଛି।
ଗରମ ଜୋରେ ତ ହଉଥବ।
ହଁ ଗରମ ହଉଛି ଆଉ ପାହାଡ ଉପରେ ପବନ ବି ଦଉଛି ଥଣ୍ଡା ଥଣ୍ଡା।
କଣ?
ସେ ଯୋଉ ପାହାଡ ଉପରେ ପବନ ବି ଦଉଛି ଥଣ୍ଡା ଥଣ୍ଡା।
ହୁଁ ହୁଁ ତମ ଆଡ଼େ ତ ପାହାଡ ଅଛି ଆମ ଆଡେ ପାହାଡ ନାହିଁ କିଛି ନାହିଁ। ଗରମ ପବନ ଖାଲି ଗଛ ମୂଳେ ଯେତିକି ପବନ ଦଉଛି ସେତିକିରେ ବିଶ୍ରାମ ନବା କଥା।
ହୁଁ।
ଆଉ କଣ କୁହ ତମ ଖବର କଣ?
ଖବର ସବୁ ଭଲ ଆଉ।
କ ଆଡେଇ ନହ ସବୁ ତ ଗଲା ଏବେ।
ହଁ।
କାମ କେମିତି ହଉଥିଲା?
ସେ ସେମିତି ଦୋଳି ଯେମିତି ସବୁ ବର୍ଷ ପଡେ ରଜ ରେ ଦୋଳି ପିଲାମାନେ ସବୁ ଏକାଠି ହେଇ ଗୋଟେ ଦିନ ପୂର୍ବରୁ ସେ ଆମର ଯୋଉ ପ୍ରସିଦ୍ଧ ମନ୍ଦିର ଅଛି ଶିବ ମନ୍ଦିର
ହୁଁ
ତାକୁ ସ ସଫାସଫି କରି ସାଜାସଜା କରି ସଜେଇ ଦୋଳି ସବୁ ପକେଇ
ହୁଁ।
ପ୍ରତିଯୋଗିତା ହଉଥିଲା ଆଉ।
ଗ୍ରାମରେ ମାନେ ଗ୍ରାମର ମନ୍ଦିର ଅଛି ମନ୍ଦିର ଟା
ନା ଏଟା ଗୋଟେ କହିବାକୁ ଗଲେ ଗୋଟେ ଘରେ ଅଛି ହଁ।
ନୃତ୍ୟ ଗୀତ ସଉନୃତ୍ୟ ସଙ୍ଗୀତ ସବୁ ମାନେ ପ୍ରତିଯୋଗିତା କରାଯାଉଥିଲା।
ହଁ
ଓହୋ ଆଉ ଏବେ କଣ ଅଷ୍ଟମୀ ତ ଆସିଲାଣି ଏବେ।
ହଁ
କଣ କେମିତି ପାଳନ କରାଯାଏ ତମ ଘରେ
ଆମର ଏଇଟା କଣ ଅଷ୍ଟମୀ ତ ପ୍ରଥମେ ଆମର ପାଳନ ଯେମିତିକି ରାତିରେ ରାତିକରୁ ମା ମାନେ ଉଠି
ହୁଁ
ପିଠାପଣା ସୁଝାନ୍ତି ସକାଳେ ଉଠିଲା ମାତ୍ରେ ଯିଏ ଆମର ବଡ଼ ପୁଅ କି ଝିଅ।
ହୁଁ
ସିଏ ପରୁଆ ହୁଅନ୍ତି ଆଉ ସାନ ପୁଅ କି ଝିଅ ଯିଏ ସିଏ ବୂଆଁ ହୁଅନ୍ତି। ଆଉ ତାଙ୍କ ଯୋଉ ଆମର ଯୋଉ ହଁ ସାନ ପୁଅ କି ନାଇଁ ସିଏ ଭୁଆଁ ହୁଅନ୍ତି। ସାଙ୍ଗ ଭୁଆଁ କୁହାଯାଏ ଆଉ ବଡ ଯିଏ ତାଙ୍କ ପରୁଆଁ କୁହାଯାଏ।
ହୁଁ ହୁଁ।
ହ। ଆଉ ଯୋଉ ଅଜା ଘରୁ ଯୋଉ ଆସ୍ଥିବ ବ୍ୟବହାର ଯୋଉ ଡ୍ରେସ୍ ପି ଯୋଉ ତା ବ ପିଠାପଣା ବି ଆସି ଥାଏ। ସେରା କୁ ଖାଆ ପିୟ କରିକି ସେ ଯୋଉ ପୂଜା ଖଇ।
ହୁଁ।
ନୂଆ ଡ୍ରେସ୍ ଯିଏ ଆମର ବଡ଼ ଘରର ପୁଅ କି ଝିଅ ସିଏ ବଡ ସିଏ ଉଠିକି ଏ ଗାଧେଇ ପାଧେଇ ନୂ ସେ ନୂଆ ଡ୍ରେସ ପିନ୍ଧି। କୋଳି ଖାଇବାକୁ ଯଆନ୍ତି।
ଆଛା ମାନେ ପ ପରୁଆଁ ଯଦି ନ ହେଇଥିବ ମାନେ କୋଳି କେ ବି ଖାଇପାରିବନି ନା କଣ।
ହଁ ଅଷ୍ଟମୀ ପୂର୍ବରୁ ଅଷ୍ଟମୀ ପୂର୍ବରୁ କିଛି କୋଳି ଖାଇ ପାରିବେନି ପରୁଅଁ ଙ୍କୁ ମନା କରାଯାଏ।
ଏର ନେ ନେ ମାନେ ନିୟମ ଅଛି।
ହଁ।
ଓ ହୋ ଆମାଡ ବି ତ ସେଇଭଳି ହୁଏ ଆଉ।
ହଁ।
ମାର୍ଗଶିର ମାସରେ ମାନେ ପ୍ରଥମ ମ ଅଷ୍ଟମୀ ଟା ମାର୍ଗଶିର ମାସରେ ଉ କରାଯାଏ ପାଳନ।
ହଁ ହୁଁ।
ସେଇଦିନ ତ ମାନେ ଯୋଉ ଅଷ୍ଟମୀ ଦିନ। ଘରର ବଡ ପୁଅ କିମ୍ବା ଝିଅଙ୍କର ବିଶେଷ ଆଦର କରାଯାଏ ଆଉ।
ହଁ।
ରାତି ଥାଉ ଥାଉ ମା ମାନେ କି ମା ଭଉଣୀ ମାନେ ଯିଏ ଯାହାର ଅ ଚନ୍ତି ସେ ଉଠି ଏଣ୍ଡୁରି ପିଠା ପ୍ରସ୍ତୁତ କରନ୍ତି। ଗୃହର ବଡ ପୁଅ ବା ଝିଅ ପରୁଆଁ ଦ୍ଵିତୀୟ ବା ପୁଅ ଦ୍ଵିତୀୟ ବା
ଆ ପୁଅ ବା ଝିଅ ବ ଲାଗେ।
ଆଉ ଘରର ସାନ ମାନେ କିିବ ସାନମାନେ ବୋଧେ ବନ୍ଦାପନା କରିଥାନ୍ତି ବ ଘରର ବଡ ପୁଅ ଝିଅ ମାନଙ୍କୁ। ନା କଣ। ହାଲୋ। ତମ କଥା ବି କଣ କିଛି ଶୁଭୁନି।